ହାଲୋ ହାଲୋ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ଆକଚୋଲିରେ କଣ ହେଇଥିଲା କି ଆପଣଙ୍କର ଯୋଉ କଲଟି ମତେ କରିଥିଲେ ଆ କଚୋଲି ଏଠି କିଛି ନେଟୱାର୍କ ବୋଧେ ଇସୁ ଥିଲା କି କଣ ଆପଣଙ୍କ କଲଟି ମତେ ଦେଖୋଉ ନଥୁଲା ତେଣୁ ମୁଁ ଉଠେଇବାରେ ଅସକ୍ଷମ ହୋଉଥିଲି।
ଆଚ୍ଛା ଆଚ୍ଛା ମତେ ବି ତ କନ ତ ଗୋଟେ ମେସେଜ ଆଇଲା କି ଆପଣଙ୍କର ଗୋଟେ କଲ ହେଇଯାଇ ଚି ଅବଧି ଜିରୋ ସେକେଣ୍ଡ।
ହଁ ପରା ମୋର ପା କୁଁ ଭୁଲ ଭାଲ ହେଇଯାଇଚି ସେଥିପାଇଁ ମୁଁ କଣ କରିବି ଜାଣି ପାରୁନାହିଁ ମୋର ତ କ ଟିବ ତେବେ ଲାଗୁଚି ବୋଧେ ଆଉ।
ଉଁ କଟିିବ ମାନେ କଁ ପଇସା କଟିଯିବ ଆପଣଙ୍କର?
ହଁ ଏମତି ତ ସବୁ କିଛି କଟିଯାଉଚି ପଇସା କଟିବାରେ କଣ ଆଉ ଅଛି।
କେତେ କଟିବ ବୋଲି ଆପଣ ଭାବୁଛନ୍ତି?
ମତେ ଲାଗୁଚି ସେଇ ଶହେ ଟ ସରି ଶହେ ଟଙ୍କା କୋହୁଚି ସତୁରି ଟଙ୍କାରୁ ଅଶୀ ଟଙ୍କା।
ମୋର କଟିିବନି ତ?
ଟିଏ ନା ନା ଆପଣଙ୍କର କେମତି କଟିବ?
ଓହୋ ଆଉ କଣ କରୁଥୁଲେ?
ଏ ମୋ ବନ୍ଧୁଙ୍କ ସହିତ ମୁଁ ଅ ବସିକି ଚାଟରେ କଥା ହୋଉଥିଲି ତାଙ୍କ ସହ ଟିକେ।
କୋଉ ବନ୍ଧୁ?
ଏଇ ଯୋଉ ଆମର ମହର୍ଷି କଲେଜର ସତ୍ୟଙ୍କ ସହ ସେ ଖାଲି ମାନେ ବ୍ୟସ୍ତ ହୋଉଚନ୍ତି ତାଙ୍କ ମାଣ୍ଡୁଙ୍କ ପାଇଁ ସରି। ମୁଁ ଟିକେ ଭୁଲ ବସତହ ମୁଁ ବୁଝିପାରଲି ନାହିଁ ମୁଁ ଟିକେ ଅଧିକ ଏକ୍ସାଇଟମେଣ୍ଟ ହେଇଗଲି।
ଆପଣ ବୋହୁତୁ ଉତ୍ତେଜିତ ହେଇଯାଉଛନ୍ତି ବେଶୀ ଉତ୍ତେଜିତ ହୁଅନ୍ତୁ ନାହିଁ ନହଲେ ଆମ ପାଇଁ ହିଁ ଅସୁବିଧା ହବ ଆମେ ହିଁ ଅସୁବି ଧାର ସମ୍ମୁଖୀନ ହବା ଆମେ ହିଁ ଅସୁବିଧାର ସମ୍ମୁଖୀନ ହ
ହଁ ପା ମୋର ଆକଚୋଲି ମନେ ନାହିଁ ଆକଚୋଲି ଇଏ ଟିକେ ମୋ ମୁଣ୍ଡ ଖରାପ କରିଦେଲା ଏଇ ଖାଲି ତାଙ୍କ ପଚାରିବା ପାଇଁ କିଏ କେତେବେଳେ କଲେଜ ଯିବ ନଯିବ ସେଥିପାଇଁ ମୋର ଟିକେ ମୁଣ୍ଡ ଟିକେ ଖରାପ ହେଇଥିଲା ତ ସେଥିପାଇଁ ଟିକେ ମୁଁ କିଛି ମାନେ କହିଦେଲେ ତେବେ ଛାଡନ୍ତୁ ସେ କଥା ଛାଡନ୍ତୁ ଆପଣ କିଛି କୁହନ୍ତୁ କଣ ଖାଇଚନ୍ତି?
ମୁଁ ଆମର ଏଇ ଦହିବରା ଆଳୁଦମ ଖ-ଖାଇଥିଲି।
ଓହୋ ଦହିବରା ଏକୁଟିଆ ଏକୁଟିଆ ଆପଣ ଖାଉଛନ୍ତି ଭଲ ଭଲ ଆପଣ ତ ବଡ ଲୋକ।
ଆପଣ ମତେ ଏକୁଟିଆ ଏକୁଟିଆ ଖାଇବା କୋହୁଛନ୍ତି ମୁଁ ବାହାର କରିବି ଏବେ ଆପଣଙ୍କୁ
ଆଉ ନା ନା ସେଇ ଆଡକୁ ଯାଆନ୍ତୁ ନାହିଁ ଆପଣ କୁହନ୍ତୁ ଆଉ ଦିପହରେ କଣ ଖାଇବେ?
ନାହିଁ ମତେ ବଡ ଲୋକ କୋହୁଛନ୍ତି ଆପଣଙ୍କ ମୁହଁକୁ ଟିକେ ଲଜ୍ଜ୍ୟା ଆସୁନି।
ନା ନା ଆମେ ଯିବା ଯିବା ଆ ଆପଣ ଟିକେ ବେଶୀ ଟିକେ ଇଏ ହୋଉଚନ୍ତି ଯିବା ଆମେ ଯିବା ଆଉ ପନ୍ଦର ଦିନ କୋଡ଼ିଏ ଦିନ ଯାଉ ଆମେ କେବେ ଟିକେ ପ୍ଲାନିଙ୍ଗ କରିକି ଟିକେ ଭଲରେ କୋଉଠିକି ଟିକେ ଯାଇ ଟିକେ
ହେଲାଣି ସେଇ କଥା କୋହୁଛନ୍ତି ପନ୍ଦର ଦିନ କୋଡିଏ ଦିନ ହୋଉ ଯିବା ଯିବା ହ ବା ଆରେ ବା।
କାନ୍ଦନ୍ତୁନି କାନ୍ଦନ୍ତୁନି କାନ୍ଦନ୍ତୁନି ଆମେ ଯିବା ନିଶ୍ଚୟ ଯିବା ଆମେ ସାଇ ମନ୍ଦିରରେ ଗୋଟେ ନୂଆ ଜାଗାଟେ ଅଛି ସେଟା ବାଟେ ଗୋଟେ ଫୁଡ କୋର୍ଟ ତିଆରି ହୋଉଛି ଜାଣିଛନ୍ତି?
ଆମେ ହାଉଲେ ହାଉଲେ ଚୁଟିଟା ଯିବା ଆପଣ କେତୋଳେ କୋହୁଚନ୍ତି କିନ୍ତୁ କେବେ ନୋଉନାହାନ୍ତି।
ଆରେ ନାଁ ନାଁ ଏଥରକ ଯିବା ନିଶ୍ଚୟ ଯିବା ଆଉ ପନ୍ଦର ଦିନ ଖାଲି ଟିକେ ଯାଉ ଆଉ ଟିକେ ଅଧିକ ପଇସା ଟିକେ ମୋର ଆସିଯାଉ ତେବେ ନିଶ୍ଚୟ ଯିବା।
ଆପଣଙ୍କର ପଇସା ଆସିକି ପଇସା ପଳୋଉଚି।
ହଁ ପରା ପଇସା ଆସିକି ପଇସା ପଳୋଉଚି ଏଥରକ ପଇସା ଆସିବେ ଯିବାକୁ ଦିଅନ୍ତୁ ଆଉ ପଇସା ମୁଁ ହା ତରୁ ଯିବାକୁ ଦେବିନାହିଁ।
ଆପଣ ସେମିତି ହେଲେ ଆପଣ ତାଙ୍କୁ ବି କହିଥିଲେ ଯିବାକୁ ଦେବିନି।
ଆପଣ ଏବେ ଟିକେ ବ୍ୟକ୍ତିଗତ ପଳୋଉଛନ୍ତି ଯାହା ମତେ ଭଲ ଲାଗୁନାହିଁ।
ମୁଁ ଜାଣି ପାରୁନି ମତେ ସ ସଖାଳ ଆଠଟା ଏକତିରିଶରେ ଜଣେ ମେସେଜ କରିଥିଲେ। କି ଫ୍ରି ଅଛନ୍ତି କଲ କରିବି? ଏବେ ମୁଁ ତାଙ୍କୁ ନଅଟା ମାନେ ଦଶଟା ବେଳେ ତାକୁ ମେସେଜ କଲି ହଁ ମୁଁ ଅଛି। ତା ପରଠୁ ସେ ରିପ୍ଲାଏ ଦଉନାହାନ୍ତି ମତେ ବାଧୁଚି।
ଓହୋ ସେ କିଛି ନାହିଁ ସେ ଦେବେ ଦେବେ ସେ ସକାଳେ ସମସ୍ତେ ଟିକେ ବ୍ୟସ୍ତ ଥାନ୍ତି ନା।
ଛାଡନ୍ତୁ ଆମର କଣ ଯାଉଚି। ଆପଣ ତ ଅଛନ୍ତି ମୁଁ ଆପଣଙ୍କ ସହିତ କଥା ହଉଚି ଆଉ।
ଆପଣ ଆମେ ଆମର କଥା ହେଇ ଆମେ କାମ ଉଠେଇଦେବା କଣ କରିବା।
ଏଇ ତ ଜୀବନ ପାନିଆ ଜୀବନ ପ୍ଲାଷ୍ଟିକ ପାନୀଆ ଜୀବନ।
ଆପଣଙ୍କ ପୁଅ ତ ଯାଇଚି ଫିଜିକ୍ସ ୱାଲାରେ ପଢ଼ିବାକୁ ସିଏ ତ ଦିଇଟାରେ ଆସିବ କହିଥିଲା ଏ ପର୍ଯ୍ୟନ୍ତ ଆସୁଥିବ ବୋଧହୁଏ।
ହଁ ମୋ ପୁଅ ଟା ଭାରି ଝାଟିଆ ହେଇଗଲାଣି କଣ କରିବି?
ଓହୋ ମୁଁ କିଛି କର୍ଣ୍ଣ ପାଇଁ କହୁଛି କାମ ଆଖି ମୁଜିକି ତାକୁ କରିଦିଅ।
କିଏ କହୁଛି?
ଏ ସତ୍ୟଟି ମୋତେ ମେସେଜ୍ କରୁଚି।
ସିଏ ବି ଆଉ ଜଣେ କଣା ପାଗଳ।
ନା ନା ସେ ଆଚୁ ଆକ୍ଚୁଲି ଭଲ ପିଲାଟି କିନ୍ତୁ ତାଙ୍କ ଅ ସ୍ତ୍ରୀ ଜଣକ ତାଙ୍କୁ ଟିକେ ଧୋକା ଦଉଚନ୍ତି ବୋଲି ମତେ ମନେ ହଉଚି। କିନ୍ତୁ ସେ ତାହା ଟିକୁ ବୁଝିପାରୁନାହାନ୍ତି।
ତାଙ୍କ ସ୍ତ୍ରୀ ଜଣକ କେମିତି?
ହୁଁ ସ୍ତ୍ରୀ ଜଣଙ୍କ ଭଲ କହିବାକୁ ଗଲେ କିନ୍ତୁ ଏବେ ଟିକେ ମାନେ ମାନେ ଯୋଉ କୁହନ୍ତିନି କି ଅଧିକ ଦିନ ଜଣ
ନା ନା ମୁଁ ତାଙ୍କ ସ୍ଵଭାବ ବିଷୟରେ କହୁ
ଓହୋ ସ୍ୱଭାବ ବିଷୟରେ ସ୍ୱଭାବ ବିଷୟରେ କହିବାକୁ ଗଲେ ଉଁ ବହୁତ ଭଲ ଅଟେ କିନ୍ତୁ
ସ୍ୱଭାବ ବିଷୟରେ କହୁନି
ଆଉ ତାହେଲେ କିପରି କଣ କହୁଛନ୍ତି ତାହେଲେ?
ମୁଁ ତାଙ୍କ ବାହାର କକ୍ଷ କଥା କହୁଚି।
ବାହାର କକ୍ଷ ମୁଁ ଙ୍କୁ ଆପଣଙ୍କର ଜଣେଇଦବା ପାଇଁ ଚାହୁଁଛି କି ମୁଁ ସମସ୍ତଙ୍କୁ ଭଉଣୀ ନଜରରେ ଦେଖେ ତେବେ ଆପଣଙ୍କୁ ମୁଁ ଏସବୁ ବିଷୟରେ କିଛି ଜ୍ଞାନ କି ତଥ୍ୟ ମୁଁ ଦେଇପାରିବି ନାହିଁ।
ତ ତାହେଲେ ଆପଣ ତନୀଷା କୁ ବି ଭଉଣୀ ନଜରରେ ଦେଖୁଥିବେ?
ନା ନା ତାଙ୍କୁ ମୁଁ ଏବେ ଦିଦି ନଜରରେ ଦେଖୁଚି କାରଣ ସେ ମୋ ଠାରୁ ଉଚ୍ଚତାରେ ବଡ ହେବେ ନା।
ସିଏ ଆପଣଙ୍କ ଠାରୁ ସବୁଥିରେ ବଡ।
ଏତେ କଣ ଏତେ କାଲି ଯିବା ନା କଣ? ସେ ଅନନଲାଇନ ଅଛି ତ। ମୋତେ ମୋତେ ହସିବାକୁ ମଜବୁର କରିଦଉଛନ୍ତି ରୂପା ଦିଦି କିଛି ଆପଣଙ୍କୁ ମେସେଜ୍ କରି ଥିଲେ କି ଏଇ ଯୋଉ କାମ ବିଷୟରେ ଆମର?
ନାଇଁ ତ କିଛି ମତେ ମେସେଜ କରିନାହାନ୍ତି କେହି।
ଓହୋ କାରଣ ଗ୍ରୁପରେ କିଛି ମେସେଜ୍ ଆସିଥିଲା ତ ସେଥିପାଇଁ ମୁଁ ପଚାରିଲି।
ଆଚ୍ଛା ଗ୍ରୁପ ରେ ଗ୍ରୁପ ରେ ତ କେତେ ମେସେଜ ଅଶୁଚି ଗ୍ରୁପ ରେ ମୁଁ କିଛି ଦେଖୁନି।
ଓହୋ। ଦେଖିବା କଥା ନା ଆଉ ଆପଣ ସମସ୍ତଙ୍କୁ ଚେକ୍ କରିବା କଥା।
ସମସ୍ତଙ୍କୁ ଚେକ୍ କଲେ ଭଲ କି।
ସେ ଖାଲି ବିକଳ ହଉଛନ୍ତି କାଲି ଯିବ ନା ନାହିଁ ପଚାର ପ୍ରଚାର ହଉଚନ୍ତି କଣ କହିବି ତାଙ୍କୁ।
ଏ ବିକଳଙ୍ଗା ଲୋକଟା ଜଣା ପଡୁଚି।
ସେ ଭାବୁଚନ୍ତି ତାଙ୍କର ଯେମିତି ମର୍ଯ୍ୟାାଦା ହରେଇ ଦେଇଚନ୍ତି ମତେ ଲାଗୁଚି ସେ ଭାବୁଚନ୍ତି ମୁଁ ବି ହରେଇ ଦେବି ବୋଲି।
ମାର୍ଚ୍ଚ କୋଡିଏ ତାରିଖକୁ ପଖାଳ ଦିବସ ଭାବରେ ପାଳନ କରାଯାଏ। ସାଧାରଣତଃ ଓଡିଆ ଲୋକମାନେ ପଖାଳ ଖାଇବାକୁ ବହୁତ ଭଲ ପାଆନ୍ତି। ଚିଲିିକା ପ୍ରାୟ ଏଗାରଶହ ବର୍ଗ କିମି ଅଞ୍ଚଳରେ ବିସ୍ତାରିତ ହୋଇଚି। ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାକୁ ଆବ୍ରତ ହୋଇଅଛି ଓଡିଶାରେ ଚାରିଶ ପଞ୍ଚାଅଶୀ କିଲୋମିଟର ଲମ୍ବା ସମୁଦ୍ର କୂଳରେ ଅନେକ ସୁନ୍ଦର ବେଳାଭୂମି ରହିଚି ଆପଣ ଜାଣିଛନ୍ତି କି?
ହଁ- ହଁ ମୁଁ ଜାଣି ଥିଲି ହଁ ବନ୍ଧୁ ଆପଣ ଯେତେ ଡାକୁଚନ୍ତି ଆହା ମତେ ତ ପୁରା ଓହୋ କଣ ଲାଗିଗଲା ଗୋଟେ।
ହଁ।
ନା -ନା ଆପଣ ଏପରି ହୁଅନ୍ତୁ ନାହିଁ।
କଥା କଣ୍ କି ଆମର ଏପଟେ ଟିକେ ଶୀତ ଲାଗୁଚି ତ ସେଥିପାଇଁ।
ଶୀତ ଲାଗୁଚି ଆପଣ କଣ ଖରା ହଉନାହିଁ କି ସେଠାରେ?
କଥା କଣ୍ କି ମୁଁ ଦୁଇଟା ଏସିି ଲଗେଇ ଦେଇଚି ଷୋହଳରେ ପୁଣି କବାଟ ଖୋଲି ଦେଇଚି।
ଓହୋ ତେବେ ତ ଆପଣ ବେଶ୍ ଭଲ ଲାଗୁଥିବ ଆପଣଙ୍କୁ ଆମର ତ ସେ ସବୁ ସୁବିଧା ନାହିଁ।
ସେମି- ସେଥିରେ ପୁଣି ଗୋଟେ ଟାୱଲ୍ ପିନ୍ଧିକି ବସିଚି।
ଓହୋ ତେବେ ତ ପବନ ଟି ପୁରା ସୁଲୁସୁଲୁ ଭାବରେ ପଳେଇ ଯାଉଥିବ। ନା କଣ କହୁଛନ୍ତି?
ପୁରା ମନକୁ ପାଇଲା ଭଳିଆ କଥାଟିଏ କହିଲ।
ଓହୋ।
ଗୁହ ଖାଇଲା ଭଳିଆ ଓହ କଣ କହୁଚୁ।
ଆରେ ନା -ନା ମୁଁ ଏପଟେ ଟିକେ ବ୍ୟସ୍ତ ରହିଗଲି ସେଥିପାଇଁ ଆପଣଙ୍କୁ ଆଉ କିଛି କହିପାରିଲି ନାହିଁ।
ଆପଣ ସେପଟେ ବ୍ୟସ୍ତ ରହିଲେ ଆମର ଏପଟେ କଟିଯିବ।
ହଁ ତାହା ତ- ତାହା ତ ଆମର ଆଗୁରୁ ମଧ୍ୟ କଟି ଯାଇଥିଲା।
ପ୍ରଥମେ ଆମ୍ ପ୍ରଥମେ ଆମେ ପ୍ରଥମେ ଆମେ ନିଜର ଆୟ ଓ ଖର୍ଚ୍ଚକୁ ବୁଝିବା ଦରକାର୍। ପ୍ରତି ମାସରେ କେତେ ଟଙ୍କା ଆସ୍ ଆସୁଚି ଓ କେଉଠି ଖର୍ଚ୍ଚ ହେଉଚି ସେତିକୁ ଲେଖି ରଖିବା ଉଚିତ୍ ସୋରିଷ ବଟା ବା ବେସର ଦେଇ ପ୍ରସ୍ତୁତ ମାଛ ତରକାରୀ ଓଡିଶାର ଏକ ପାରମ୍ପରିକ ଆମିଷ ଖାଦ୍ୟ ଅଟେ। ଏଠାରେ ସମୁଦ୍ର ତଟ, ପାହାଡ, ଜଙ୍ଗଲ, ଝରଣା ହ୍ରଦ ଓ ବନ୍ୟ ପ୍ରାଣୀ ମିଶି ପ୍ରାକୃତିକକୁ ଅତ୍ୟନ୍ତ ଆକର୍ଷଣୀୟ କରିଛନ୍ତି।
ଓହୋ ଆପଣ କଣ ଜାଣିଚନ୍ତି କି ଆପଣ ମତେ ଗୋଟେ ଜିନିଷ ମେସେଜ୍ କରିଥିଲେ ମୁଁ ଏବେ ଦେଖୁଛି ତାହାକୁ।
ଆ- କଣ କରିଥିଲି?
ଆପଣ ଯଉଟା କରିଥିଲେ ସେଇଟା ମୁଁ ଏବେ କହି ତ ପାରିବିନି କାରଣ ମୁଁ ଏବେ ସବୁ କିଛି କହୁନାହିଁ ତ ସେଥିପାଇଁ।
କଉଠି ହ୍ଵାଟ୍ସପ୍ ରେ ନା ଇନଷ୍ଟାଗ୍ରାମ୍ ରେ?
ହଁ- ହଁ ହ୍ୱାଟ୍ସଆପ୍ ରେ ହିଁ।
ଏ ସେଇ ଯଉ ଗୋଟେ ଫଟୋ ଟା ତ?
ନା- ନା ଫଟୋ ନାହିଁ ଆପଣ ଯଉ କହିଥିଲେ କି କଲ୍ ଉଠା ତା ପୂର୍ବରୁ ଆପଣ ଆଉ ଗୋଟେ ଶବ୍ଦ ବ୍ୟବହାର କରିଥିଲେ।
ଏ ଭାଇ‌
ଆଉ କୁହନ୍ତୁ ଆପଣ କଣ ଆଜି କୁଆଡେ ବୁଲିବାକୁ ଯାଉଚନ୍ତି ନା ଯାଉନାହାନ୍ତି?
ଆଜି ବା ଯାଉଚି ଆଣିବା କୁ।
କଉଠି- କଉଠି କହିଲେ?
ଆମେ ଓ ଆମର ଓ ୟୁଟି ସ୍କୋୟାର୍।
ଓହୋ ଆପଣ କଣ ଆପଣଙ୍କର ମହାବିଦ୍ୟାଳୟକୁ ଯିବେ ନା?
ଆଜ୍ଞା ତା- ମହାବିଦ୍ୟାଳୟ ତାକୁ କୁହାଯାଏ?
ଆଉ କଣ କୁହାଯାଏ।
ମୁଁ ଜାଣିନଥିଲି ଯାହୁ ଆପଣ ଜଣେଇ ଦେେଲେ ମୁଁ ଭାରି ଆ ପଣଙ୍କ ପାଖରେ ଚିରକୃତଜ୍ଞ ହୋଇ ରହିବି।
ମୋତେ ମୁଁ ଜାଣିନାହିଁ ମୋତେ ତ ୟୁନିଭର୍ସିଟିକୁ ମହାବିଦ୍ୟାଳୟ କୁହ ବୋଲି ମୁଁ ଜାଣିଛି କିନ୍ତୁ କଲେଜ କୁ କଣ କୁହାଯାଏ ମୁଁ ତାହାକୁ ହିଁ କହିଦେଲି ହୁଏତ ମୁଁ ଭୁଲ ହୋଇଥାଇପାରେ।
ବିଶ୍ବିଦ୍ୟାଳୟ କାହାକୁ କୁହାଯାଏ।
ଓହୋ ତେବେ ଆପଣ ଜାଣିଛନ୍ତି ତେବେ ଆପଣ ମତେ ଏପରି ମଜା କହୁଛନ୍ତି ଏହା ଭଲ କଥା ନୁହେଁ।
ହଉ ଛାଡନ୍ତୁ।
ହଉଉ ଆପଣ ଆପଣକ ଆପଣକ ରଖନ୍ତୁ ମୁଁ ଯାଉଛି ଆଉ।
ଆଜ୍ଞା।